ହଁ ଫୋନ କରିଥିଲ?
ଆପଣ କଣ କରୁଛନ୍ତି ଏବେ।
ମୁଁ ତ ଏବେ ଖାଇଏ କି ହିଁ ଆସିଥିଲି ତମେ
ମୁଁ ଖାଇକି ଶୋଇକି ଛାତ ଉପରେ ଆ ବସିଛି
ହଁ ଆଛା ଟିକେ ମାନେ ମେଘୁଆ ପାଗ ବି କରିନି କି
ହଁ ସେଇ ଯୁଗରୁ ଥଣ୍ଡା ଲାଗୁଛି ନା ସେଇଥିପାଇଁ ଆସିକ ଛାତ ଉପରେ ବସିଛି।
ଭଲ ଆଉ
ତମ ବାର୍ଥଡେ ବୋଧେ ପହରଦିନଥିଲା।
ହଁ ହଁ ମୋ ଜନ୍ମଦିନ ପହରଦିନ ଥିଲା ତମକୁ ଭଲ ଲାଗିଲା ନା।
ହଁ ସେଇଦିନ ତ ଆମେ ବହୁତ ମଜା ମସ୍ତି କରୁଛନ୍ତି। ଆଉ ଯୋଉ ଆମେ ସେଇ ଯୋଉ ରିବନ ରେ ଯୋଉ କରିଥିଲେ ବୋ ଗୁଡାକ ସେଗୁଡାକ ବି ବହୁତ ଭଲ ହେଇଥିଲା।
ହଁ ଧନ୍ୟବାଦ ତମେ ସେମତି ହାତରେ ଇଏ କରିଥିଲ ଆଉ ସେ ଆଇଡିଆ ଟା ବି ତମେ ଦେଖିକି ଆଣିଥିଲ।
ତାପରେ ଯୋଉ ଇଏଟା କରିନଥିଲେ କି ଯୋଉ ପାଣ୍ଡା ଟା ସେଇଟା ବି ବହୁତ ଭଲ ଦେଖାଉଥିଲା। ଆପଣଙ୍କ ଭାଇ ଦେଇଥିଲେ।
ହଁ ହଁ ସେ ରାତିକି ଆଣିକି ଦେଲା ସେ ପାଣ୍ଡା ହଉଛି ଶହେ ଚାଳିଶ ସେଣ୍ଟିମିଟର ମୁଁ ହଉଛି ଶହେ ତେପନ ସେଣ୍ଟିମିଟର।
ଦି ଜଣଙ୍କର ହାଇଟ ତ ତମେ ଆପଣ ଯଦି ତାଙ୍କ ସେ ପାଣ୍ଡା ପଛରେ ଲୁଚି ଯିବେ ତାହେଲେ ଆପଣ ଦେଖାହେବେନି।
ଯାହା କହିଲେ ସେ ମାନେ ଟିକେ ହେଲଦି ହେଇକି ଅଛି ଆଉ ପୁଣି ମୋରି ହାଇଟର ଆମେ ଦି ଜଣ ପୁରା ସେମ୍ ସେମ୍ ବି ହବୁ। ତମେ ବି ତ ସେମତି ହିଁ ଦେଖା ହବ।
ନା ମୁଁ ଦେଖାହେବି କାରଣ ଆପଣ ପତଳା ଅଛନ୍ତି ମୁଁ ମୋଟା ଅଛି ତା ପଛ ରହିଲେ ଦେଖାହବି ମୁଁ।
ନା ମ ଟିକେ ଯଦି ସାଇଜ ସୁଜା କରିକି ଲୁଚିକି ରହିଯିବେ ତାହେଲେ ଦେଖାହେବନି।
ସେମିତି କଲେ ଆଉ ଦେଖା ହବନି ତ
ହଁ ଆଉ ହୁଁ
କଣ କହୁଥିଲେ? ମୁଁ କହୁଥିଲି କି ତାପ
କୁହ।
ଯୋଉ ଆପଣ ଯୋଉ ନାଇଟସୁଟରେ ଯୋଉ ଫଟୋଟା ଉଠେଇଥିଲେ ସେଇ ଫଟୋ ଗୁଡାକ ମତେ ପଠେଇବେ।
ନିଶ୍ଚିନ୍ତ ନିଶ୍ଚିନ୍ତ ତମେ ତ ଉଠେଇ ଦେଇଥିଲ ମୋର ବହୁତ ଭଲ ଭଲ ଫଟୋ ନା ମୁଁ ତମକୁ ପଠେଇଦେବି।
ଆପଣ କଣ କହୁଥିଲେ?
ମୁଁ କହୁଥିଲି କି ତମେ ଯୋଉ ମୋ ଶାଙ୍ଗ ଆଉ ମୁଁ ଯାଇଥିଲୁ ପାର୍କକୁ ତମେ ଗଲନି ମୋ ମନ ଟା ଟିକେ ଦୁଃଖ ହେଇଗଲା।
ଆଉ କେବେ ଯିବା ନହେଲେ ଆଜି ଯିବା।
ହଁ ଆଜି ତ ପାଗ ଭଲ କରିଛି ନା, ଆଜି ଯଦି ଯିବା ସେଦିନ ଭଳିଆ ପାଞ୍ଚ ଥର ରାଉଣ୍ଡ ମାରିକି ଆସିବା ଆଉ।
ହଁ
ଆଉ ଆଜି ଆପଣଙ୍କର ପଖାଳ ହେଇଥିଲା ନା ଗରମ ହେଇଥିଲା?
ଆମର ତ ସବୁବେଳେ ଗରମ ହୁଏ। କିନ୍ତୁ ରାତିରେ ଆମ ମାନେ ପଖାଳ ଖାଉ।
ଆଚ୍ଛା ଆଚ୍ଛା ଆମର ତ ଆଜି ପଖାଳଖାଉ ସବୁବେଳେ ଅଣ୍ଡା ତରକାରୀ ଆଉ ମାଛ ତରକାରୀ ହେଇଥିଲା ବୋଲି ଆଜି ଗରମ ଖାଇଛୁ।
ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ପୁରା ଭଲ ଅଛି। ଆଉ ମୁଁ ପଚାରୁିଥିଲି କି ତମକୁ ମୋ କେକ୍ ଟା ଭଲ ଲାଗିଲା ତ?
ହଁ କେକ୍ ର ଡିଜାଇନ ଟା ବି ଭଲ ଲାଗୁଥିଲା। ତାର ଟେଷ୍ଟଟାବି ଭଲ ଲାଗୁଥିଲା ଆଉ ଆପଣ ଯୋଉ ସେ ଯୋଉ କ୍ୟାଣ୍ଡଲ ଗୁଡା ଆଣିଥିଲେ ସେଗୁଡା ବହୁତ ସୁନ୍ଦର ହେଇଥିଲା।
ହଁ ହଁ ସେ କ୍ୟାଣ୍ଡେଲ ଟା ମୋର ଦିଦି ଆଣି ଦେଇେଇଥିଲା। ମୁଁ ବି ଜାଣିନି କୋଉଠୁ ଆଣିଥିଲା କେଜାଣି ସେ କ୍ୟାଣ୍ଡେଲ ଗୁଡା ବି ଏବେ ସମସ୍ତେ ତାଙ୍କ ବାର୍ଥଡେରେ ୟୁଜ କରୁନାହାନ୍ତି କି।
ହଁ
ଆଉ ଆଉ ମୋ କେକ୍ ରେ ସୂର୍ଯ୍ୟମୁଖୀଟା ହେଇଥିଲା।
କେକ୍ ରେ ଯୋଉ ଦିଟା ସୂର୍ଯ୍ୟମୁଖୀ ହେଇଥିଲା ତାପରେ ସେଇଠି ଯୋଉ ଲେଖା ହେଇଥିଲା ହାଲୋ ଟୋଣ୍ଟି ସେଇଟା ବି ବହୁତ ଭଲ ଦେଖା ହଉଥିଲା।
ହଁ ତାର ଠିକ ଉପରକୁ ହାପେବାଡେ ଚଣ୍ଡି ଲେଖା ହେଇଥିଲା।
ଆପଣଙ୍କ ନାଁ କଣ ଚଣ୍ଡି?
ହଁ ମୋ ଦିଦି ଆଉ ମୋ ଭାଇ ଘରିକା ସେମିତି ଖୁସିରେ ଏମିତି ଡାକନ୍ତି ଚଣ୍ଡି। ଆପଣ କଣ କ ଶୁଭୁନି କି
ଆପଣ ଏବେ କଣ କରୁଛନ୍ତି?
ମୁଁ ତ ଏବେ ଖାଇକି ଆସିଲି। ମୁଁ କଣ କହୁଥିଲି କି ତମେ ନା ଏମିତି ରହିବନି ସାଇଲେଣ୍ଟ ରହିଲେ ସେ ଅସୁବିଧା ହବ ତମେ କହିଚାଲିବ ଠିକ ଅଛି।
ହଉ।
ଆଉ ମୁଁ ତ ଏବେ ବସିଛି ତମେ ଏବେ ଛାତ ଉପରେ ଅଛ ନା କଣ? ପବନ ଦଉଛି ତ
ହଁ ଛାତ ଉପରେ ଏବେ ଗଛରେ ମୁଁ ପାଣି ଦଉଛି ତାପରେ ଛାତ ଟା ବି ଧୋଇବି ଆଉ ଟିକେ ପରେ।
ଆଚ୍ଛା ଆଚ୍ଛା ତୋମର ସବୁ କୋଉ କୋଉ ଗଛ ଲଗେଇଚ?
ଆମର ଅଛି ହଳଦୀ ଗଛ, ଜୁଆଳି ଗଛ ଆଉ ଆଲୋବେରା ଗଛ ଆଉ ଅଛି ଅ, ଟଗର, ମନ୍ଦାର, ଗେଣ୍ଡୁ, ମନିପ୍ଲାଣ୍ଟ ଆଉ ଅଛି ପୋଇ ଅନପୂର୍ଣ୍ଣା ଗଛ ଆଉ ତୁଳସୀ ଗଛ ବି ବହୁତ ସାରା ଅଛି। ଆଉ ଏତିକି।
ଆରେ ବା ବହୁତ ସାରା ଗଛ ଲଗେଇଚ ନା, ଆଉ ସବୁ ଗଛ ଗୁଡା ସବୁ ଡରକାରୀ ଗଛ ଗୁଡା, ଆମର ତ ଖାଲି ଏଇଠି ଆଲୋବେରା ଟା ଲଗେଇଛୁ ସେ ଆଲୋବେରାକୁୁ ଆମେ ମୁହଁରେ ଆଣିକି ସେଟା ଟିକେ ଇଏ କରୁ, ସେଇଟା ଚୁଟିରେ ଲଗେଇଲେ ବି ମୁଣ୍ଡ ଟା ଥଣ୍ଡା ଲାଗେ ଆଉ ତୁଳସୀ ତ ଆମର ବି ଏଇଠି ଅଛି ଆଉ ଗେଣ୍ଡୁ, ମନ୍ଦାର ଆମେ ଲଗେଇନୁ, ନହେଲେ ସେ ମନି ପ୍ଲାଣ୍ଟ ଗୁଡା ଆମେ ଘରେ ବି ସବୁ ଲଗେଇଚୁ, ସେଇ ଯୋଉ ବୋଟଲ ହେଲା କି ପ୍ଲାଷ୍ଟିକ ର କ- ହେଲା ସେଇଥିରେ ପାଣି ବି ଦେଇକି ସେଟାକୁ ରଖିଦେଇଚୁ ସେ ବଢୁଛି ଆଉ।
ଛାତ ଉପରେ ରଖିଥିଲେ ସେ ବି ବଢିଥାନ୍ତା, ଆଉ ତା ଦେହରେ ଟିକେ ଖରା ବାଜିଲେ ବି ଭଲ। ଖରା ବାଜିଚି
ହଁ ଖରା ତ ବାଜୁଚି ସେ ଭଲସେ। ମୋତେ ଆପଣଙ୍କ କଥାଟା ଶୁଭିଲାନି। ମୋତେ ଫେର ବି ଶୁଭୁନି ମୁଁ ଜାଣିଚି ଆପଣ କଣ କହୁଚନ୍ତି ହେଲେ ଶୁଭା ଯାଉନି। ନାଇଁ ତମେ ଫୋନ୍ ଟାକୁ ପାଖକୁ ଆଣିଲ। ହଁ ମୋତେ ଶୁଭୁନି। ଶୁଭୁନି ମୋତେ, ତୋମେ ଫୋନ୍ ରେ କଣ ମାନେ ଅଧିକ ମାନେ ଚିପି ଦେଇଚ କି କୋଉ ସୁଇଚ୍? ହାଁ। ତୋମେ ୟର୍କଟ ଟା କାଢିକି କଥା ହଉନ। ହଁ ଏବେ କହିଲ, ଏବେ ଶୁଭିଲା, ସେତେବେଳଠୁ କିଛି ଶୁଭୁ ନଥିଲା। କୁହ ଏବେ, କହି ଚାଲ।
ହଁ ମୁଁ କହୁଥିଲି କି ଆପଣ ଯଦି ସେଇ ଯୋଉ ଗଛରେ ଖରାଟା ନ ବାଜିଲେ ସେ ଗଛ ଟା ମରିଯିବ, ବାଜୁଚି ତ ଖରା?
ହଁ ହଁ ଆମେ ସ୍କାଇଲାଇଟ ପାଖରେ ହିଁ ରଖିଚୁ, ଆଉ ସିଡି ଘରେ ହିଁ ରଖିଛୁ, ସେ ଖରା ଯେତିକି ବାଜିବା କଥା ସେତିକି ବାଜୁଚି ଠିକ ଠାକ୍।
ଆପଣ ମନି ପ୍ଲାଣ୍ଟ ଗଛ ଲଗେଇଚନ୍ତି ଆପଣଙ୍କ ଘରକୁ ବହୁତ ପଇସା ଆସୁଥୁବ।
ହେ କୋଉଠି ଏମିତି କଣ ସେ ପ୍ଲାଣ୍ଟ ଟା ଲଗେଇଦଲେ ଆସିବ କି ସେଠାର ନାଁ ଖାଲି ମନି ପ୍ଲାଣ୍ଟ ନା ଆଉ, କାମ କଲେ ହିଁ ପଇସା ଆସିବ।
ହଁ ସେଇଟା ସମସ୍ତେ କହୁଚନ୍ତି, କିନ୍ତୁ ସେମିତି ତ କିଛି ହୁଏନି, ଲୋକ କିନ୍ତୁ କହୁଚନ୍ତି।
ହଁ ଲୋକ ତ କହିବେ ସେଟା ମାନେ ଆଗ କାଳରୁ ସେମିତି କୁହା ହେଇ ଆସିଛି, ନା ସେଥିପାଇଁ ଏବେ ବି ଚାଲିଚି ନହେଲେ ଲୋକ ଜାଣି ସାରିଲେଣିି ଏମିତି ପ୍ଲାଣ୍ଟସ୍ ଲଗେଇଲେ ପଇସା ଆସିବ ସେମିତି ନାହିଁ।
ଆପଣଙ୍କ ଘର ପାଖରେ ପାରା ଅଛନ୍ତି?
ହଁ ଆମର ଘର ପାଖରେ ବହୁତ ସାରା ପାରା ଅଛନ୍ତି, ଆମ ଛାତ ଉପରେ ବି ସେମାନେ ବହୁତ ଆସନ୍ତି, ମୋ ମାମା ବାଙ୍କୁ ସକାଳେ ଚାଉଳ ଆଣିକି ଦିଅନ୍ତି, ତାପରେ ଆମର ପାଣି ବି ଏମିତି ରଖା ହେଇଛି ସେମାନେ ପିଇବେ ବୋଲି।
ସେ ପାଣି ବି ତ ଖରାରେ ବହୁତ ଗରମ ହେଇଯାଉଚି, ତାପରେ ସେ ପାଣି କୁ ବି ବହୁତ ଥର ଚେଞ୍ଜ୍ କରିବାକୁ ପଡୁଥୁବ ନା?
ହଁ ଆମର ଗୋଟେ ପ୍ଲାଷ୍ଟିକ ରେ ଅଛି, ଆଉ ଦିଟା ହାଣ୍ଡି ମାନେ ମାଟି ହାଣ୍ଡି ନୁହଁ ସେଇଥିରେ ଅଛି, ସେ ମାଟି ହାଣ୍ଡି ଟା ପୁରା ଥଣ୍ଡା ହେଇକି ରୁହେ, ସେଥିପାଇଁ ସେଥିରେ ପାଣି ସବୁ ପିଇ ଦିଅନ୍ତି, ସେଥିପାଇଁ ଆମେ ସକାଳେ ଖରାବେଳେ ଆଉ ସନ୍ଧ୍ୟାବେଳକୁ ଚେଞ୍ଜ୍ ଚାଞ୍ଜ୍ କରିଦଉ।
ହ୍ୟାଲୋ।
କହୁନ।
ଆପଣ ବୋଧେ ଆପଣ ବୋଧେ ଖରା ବେଳେ ଶୋଉନାହାଁନ୍ତି?
ନା ମୁଁ ତ ଅଧା ଟାଇମ୍ ଖରା ବେଳେ ଶୁଏନି ଏତେ, ଆପଣ କିନ୍ତୁ ମୁଁ ଯାହା ଜାଣିଚି ଆପଣ ତ ବହୁତ ଶୁଅନ୍ତି ଖରାବେଳେ।
ହଁ ମୁଁ ସଖାଳୁ ଜଲଦି ଉଠେ ନା, ସେଇ ଯୁଗୁରୁ ମୁଁ ଖରା ବେଳେ ଶୁଇପଡେ।
ଆଚ୍ଛା ଆଚ୍ଛା ସେଇଥିପାଇଁ ଆଉ ମୁଁ ନହେଲେ ସକାଳୁ ଏତେ ଜଲଦି ଉଠେନି, ମୁଁ ସେଇ ଆଟା ନଅଟା ପରେ ହିଁ ଉଠେ କାରଣ ମୋର ସବୁ କାମ ସାରିକି ଶୋଇଲା ବେଳକୁ ବାରଟା ଗୋଟେ ପାଖାପାଖି ବେଳେ ବେଳେ ହେଇଯାଏ, ନହେଲେ ଦଶଟା ବେଳୁ ଶୋଇ ପଡୁଥିଲି ତ ମୁଁ ପୁରା ଉଠିଯାଏ ସକାଳ ଛଅଟା ସାତଟା ବେଳକୁ।
ଆପଣ ବେଳେ ବେଳେ ଆ, ରାତି ଚାରଟା ପାନ୍ସଟାରେ ବି ଶୁଅନ୍ତି ମୁଁ ଶୁଣିଥିଲି।
ହଁ ଏଇ ସପ୍ତାହେ ହବ ତ ଆଉ କୋଉଦିନ ଗୋଟେ ଲାଇନ୍ କଟିଗଲା, ତାର ଅଧଘଣ୍ଟା ପରେ ଲାଇନ୍ ଦେଲା ପୁରା ଭୋଲଟେଜ୍ କମ୍, ତ ଆମେ ସବୁ ଛାତ ଉପରେ ଆସିଲୁ ସେ କମ୍ ଭୋଲଟେଜ୍ ରେ ଆଉ କଣ ଶୋଇବୁ ଯୋଉ ଲଗେଇକି ଥିଲେ ବି ସେଗୁଡା ପୋଡି ପୋଡି ଯିବ ନା ସେଇଥିପାଇଁ ଛାତ ଉପ ଆସିକି ଶୋଇିଲୁ, ଘଣ୍ଟେ ପରେ ଲାଇନ୍ କଟକି ପୁଣି ଦେଲାରୁ ସେ ହେଇଗଲା ରାତି ତିନିଟା ମୋତେ ଆଉ ନିଦ ଲାଗିଲାନି, ପୁଣି ଯାଇକି ଚାଟା ପାନ୍ସଟା ବେଳକୁ ଶୋଇଲିି।
ହଁ ଆଉ ଯୋଉ ଆପଣ ବେଳେ ବେଳେ ଏଗାରଟା ଦଶଟା ଏଗାରଟା ବେଳକୁ ବି ଉଠନ୍ତି ନା?
ହଁ ମୋର ତ ଆଜି ଉଠିଲା ବେଳକୁ ଦଶଟା ଖଣ୍ଡେ ହେଇଯାଇଥିଲା।
ଆଜି ମୁଁ ଭାବୁଥିଲି ଆପଣଙ୍କ ଘରକୁ ଯିବି ବୁଲି, କିନ୍ତୁ ଆଜି ଯାଇପାରିଲିନି କାରଣ ମୋର ବହୁତ କାମ ଥିଲା ତ, ତ ମୁଁ କାଲି ଆଡକୁ ଯିବି।
ହଁ ଠିକ ଅଛି ଆପଣ ଆସନ୍ତୁ ମୁଁ ତ ଏବେ ଘରେ ହିଁ ରହୁଛି ମୋର ତ ଏବେ କଲେଜ ଛୁଟି ଅଛି ଆପଣ ଏବେ କଲେଜ କଣ ଛୁଟି ଅଛି ନା?
ହଁ ଏବେ କଲେଜ ଛୁଟି ଅଛି।
ହଉ ତାହେଲେ କେବେ ଗୋଟେ ଦେଖିକି ଆସିବେ ମୁଁ ତାହେଲେ ଏବେ ରଖୁଛି ପରେ କେବେ କଥା ହବ ଆଉ କଣ କଣ କହୁଛନ୍ତି?